ଆମ ଏଟେ କଣ ଟିକେ ବର୍ଷା ପକେଇଲାଣି ତ।
ଓହୋ।
ହୁଁ। ଓହୋ ଆଜି କଣ ରୋଷେଇ କଇଥିଲ?
ଆଜି କରି
ହୁଁ ହୁଁ ହୁଁ।
ମୁ କଥିଲି ଆଲୁଭର୍ତ୍ତା ଆଉ ବେସନ ଆଳୁ ତରକାରି କରିଥିଲି। ଶୁବିଲା।
ହୁଁ ହୁଁ।
ଡ଼ାଲି କରିଥିଲି ବେସନ ଆଳୁ ତରକାରୀ ଆଉ ର ଆଳୁ ଭର୍ତ୍ତା କରିଥିଲି। ଆଉ ଆମ୍ବ ଥିଲା ଆଉ।
ଓ ହ ଛୁଆ ସବୁ ଖାଇଦିଅନ୍ତି ନା ସବୁ ତରକାରୀ ପତର ନା କିଏ କୋଉଟା ଖାଏନି?
ଆଜି ଟିକେ ସେ ଆଳୁ ଉପରେ ଯାହା ତରକାରୀ ହବ ଖାଇବେ ପନିରପରିବା ହେରା କି ଖାଇବେନି।
କିଏ?
ମୁଁ ଏଇଳେ ପୁଅକୁ ତାକୁ ଖୋଇ ଦଉଛି ବେଳେବେଳେ ଚକଟି ଚୁକୁଟିକି ଖୋଇ ଖୁଆ ଦିଏ।
ହୁଁ।
ସେଠି କିନ୍ତୁ ବାଛି ଦବ। ଝୁଡଙ୍ଗ ଖାଇବାନି କଲରା କଲରା ଚିପ୍ସ ହେଲେ ଖାଇବ।
ହଁ ଇଏ ମୋ ପୁଅ ଢଙ୍ଗ ଧର
ଦହି ଟିକେ ହେଇଥିବ ତ ଦହି ଟିକେ ହେଇଥିବ ନା ନା ଦହି ଟିକେ ଖାଇବ। ଆଳୁ ପୁରା ତା ଆଳୁ ତରକାରୀ ତାର ଫେବରାଇଟ ବାକି ପନିପରିବା
ଓହୋ ଛୁ ତାର ଇଏ ଆଇଁଷ ଫାଇଁଷ ଉପରେ କିଏ?
ହଁ ଆଇଁଷ ଓପରେ ବି ଦି ଜଣ ଯାଙ୍କର ଚିକେନ ଧର କରିବୁ ନା ମୋ ପୁଅ ଜମା ଖାଇବନି ତାର ଅଣ୍ଡା ଭାରି ପ୍ରିୟ ଅଣ୍ଡା ଅମେଲେଟ ଟିକେ ଜମାରୁ ଅଣ୍ଡା ପାଟି କଲାଠୁ ଏବେ ତରକାରୀ ଟିକେ ଖାଉଛି ସିଏ ଅମଲେଟ ଫମଲେଟ ଖାଇବନି। ତାର ଟିକେ ଚିକେନ ପସନ୍ଦ ଚିକେନ
ହ
ମଟନ ଫଟନ ନା ଏମତିରେ ହେ ତାର କଣ କହିଲୁ ପସନ୍ଦ ନାହିଁ କିନ୍ତୁ ପନିର ବହୁତ ପ୍ରିୟ ପନିର ମାନେ ତୁ ମୋ ପୁଅ କ ଲାଷ୍ଟୁ ରଖିଥିବ ତ ମୋର ଆଉ ଲାଷ୍ଟ ପୁରି ପୁରି ପନିର ଫନିର ଏଇରା ଭାରି ପ୍ରିୟ ଚିଲି ପନିର।
ହଁ କି?
ହଁ।
ଓହୋ।
ସାଧା ଉପରେ ତା
ହଁ।
ଏବେ ଏଇ ବ୍ରେଡ ଆଣିଛି ଦେଖ କଲର କର କାଲି କରିକି ଦେଇଥିଲ। ନହେଲେ ହୁଁ ଏରା ଏଇ ଆଳୁ ଫାଳୁ କଷିଛିି ଆଉ। ପକେଇ କରିବୁ ଆଉ ଚିିନି ପକେଇଦି ବର୍ଟର ଦେଇକିନା ଦେଇ
ଓହୋ କଣ କେମିତି କର କହିଲ ଟିକେ।
ଏ କଣ କରେ କହିଲୁ ମୁଁ ଏଇଠି ତୋ ଦିନ ଟିକେ ଭଲ ଆଜି କଣ ଆଉ ବଟର ଫଟର ଆଣିବୁ ଭାରି ହେଲା।
ହୁଁ।
ମୁଁ କଣ କରେ କହିଲୁ ଏ ଯୋଉ ବିମ ମଟନ ଶୀତ ଦିନ ଆସ ଵିମ୍ ମଟର ଆଉ କୁଆଡେ ଗଲେ। ମୁଁ କହିଲି କୋବି ଟିକେ କାଟି ଦିଏ, ଆଳୁ ଟିକେ ଶିଝେଇ ଦିଏ। ଆଳୁ ଶିଜେଇ ଥାଏ, ତାପରେ କଣ କରେ କହିଲୁ ଆଳୁକୁ ସେ କୋବି ଗଢ଼ି ରୁ ସିଝେଇ ଦେଇକି ହାଲକା ମସଲା ଦେଇକି।
ଆଳୁ ଆଉ ଗ୍ରୀନ୍ ମଟରକୁୁ
ହଁ, ସେଇ ମଟର ନ ହେଲେ ଯାହାବି ତୁ ସବଜି ଦେଇପାରିବୁ। କ୍ୟାପସିଗମ୍ ଟିକେ ଦେଇପାରିବୁ ଗାଜ୍ ର ଟିକେ ଦେଇପାରିବୁ। ସେ ଖାଆନ୍ତିନି ବୋଲି ମଁ କଣ କହିଲୁ କଟର ରେ କୋରି କିନା ସେଇ ଆଳୁରେ ମିକ୍ସ କରି ଦିଏ, ହେଁ, ହେ।
ଓ ହଁ ହଁ।
ନା ଗାଜରକୁ ମୁଁ ଟିକେ ରାତିରେ କଟର ରେ ଗାଜର ବିଟ ସବୁ କୋରି ଦେବି। ଆଳୁ ସହିତ ତାକୁ କଷା କରି ଦେବି କରି ରଖି ଦେଇଥିବି ହେଲା। ରଖି ଦିଏ ସଖାଳୁ ବେଲେ ଏ ତାଉଆ ରେ ଟେ ବଟର ଲଗେଇ ଦବି ବ୍ରେଡ ଦି ଟାଙ୍କ ବ୍ରେଡ ଗୋଟେ ରେ ମୁଁ ଗୋଟେ ରେ ଲଗେଇଦେବି ଆଳୁ। ତାପରେ ଟିକେ ଯୋଉ ଚିଜ୍ ଯୋଉ ଛୋଟ କିଛି ଗୋଟେ ପିସ୍ ରା ଲାଗିକି ଆସୁଛି।
ହଁ ହଁ।
ହେଲା ମୁଁ ତା ଆଳୁ ଦେଇ ଦେବି। ତାପରେ ସି ଯ ଗୋଟେ କଟରେ ସି କୋରି ଦିଏ। ହେଲା ତାପରେ ଆଉ ଗୋଟେ ବ୍ରେଡ ଦେଇ ଦେଇକି ଦି ପଟ ସେକି ଦେଇକି ବଟର ଦେଇକି ନା ନେ ବଟ ଛେଲି ଯୋଉ ସେଇ ଶିଖି ପାରିବୁ ତୋର ରେସିପି ଅଛିି ବୋଲି ଶିଖିବୁ।
ହୁଁ, ହୁଁ, ହୁଁ।
ଯେ ସେକି ଦେବି। ତାକୁ ଏଇ ଯୋଉ କର୍ଣ୍ଣର ରୁ ପୁରା କର୍ଣ୍ଣର ରୁ କାଟି ଦେଇ ଥିଲି। ଏମ୍ ତି ଟିକେ କରି ଦିଏ। ତାପରେ ମୋ ଝିଅ ପାଉଜ ବାଲା ଫସ ଅଛନ୍ତି।
ହୁଁ, ହୁଁ।
ସିଏ ତାର ନିଏ ମୋ ପୁଆ ନିଏ ନି।
ଅ, ହଁ।
ହୁଁ। ଏ ବେଳେ ବେଳେ ଦିଏ, ମୋ ଏଣେ ଆଉ ସବୁବେଳେ ତେ ବେହେ ରାମ କରିବ।
ହଁ, ପପୁଲାର ଟାଇମ୍ ଥିବା ଦରକାର। ଜଲଦି ଯାଉଛନ୍ତି ନା ଛୁଆ।
ହଁ ଇଏ କଣ କହିଲୁୁ ମୁ ସଖାଳୁ ସାଢେ ଚାରିଟା ର ନୁଥିଲେ ତ କିଛି କରି ପାରିନି। ମୁଁ ସେଥିପାଇଁ ଯାହା ଯେମିତି କରିବାର ଥିବ ରାତିରେ ପ୍ରାୟ କରିବିନି ଯ ଯାହା ରଖି ଦିଏ।
ନ ହେଲେ ପନିର ଶୀତ ଦିନିଆ ପନିର। ନେଇ ଫଟା ଫଟା ଏମିତି ଦିନେ ଦିନେ କରିଦିଏ। ନ ହେଲେ ଅନଉନୁ ରୁଟି ଭଳିଆ କରି ଦେବି ରୁଟି ଭଳଆ ରୁଟି କରିଦେଇ ଟିକେ ତାପରେ ହଉଚି ମାରଦେବି ନହେଲେ କଣ କହିଲୁ ବନ୍ଧା କୋବି ଟାଇମ ରେ ବନ୍ଧା କୋବି ସବୁ, ସବୁ ପରିବାକୁ ଭାଜି ଭୂଜାକି ରଖି ଦେବି। ତା ଦେହରେ ଟିକେ ସସ୍ ପକେଇ ଦେବୀ ସେଇ ରୁଟିରେ ତାପରେ ହେଇ ପିଆଜ ହୋଲ୍ଡ କରିକି ନା ଦିନେ ଦିନେ ସେମତି କରି କି ଦେଇ ଦଉଛି।
ଏ ବାକି ଏଇ ଦିନରେ ଏଇ ଦିନ କରେ କରିହବନି କଣ ଏଇନା ପରିବା ଫରିବା ମିଳି ଏଇ ତ ଏଇ ଶୀତ ଦିନ ଟ ପରିବା ଟିକେ ଅଲଗା ବାସ୍ନା। ଏବେ କାର କୋବି ଫୋବିରା ଭଲ ଲାଗେନି ଟାଣ ଟାଣ। ହେରା ହେତି ପାଇଁ ମୁଁ ଦିଏନି
ଏରା ଆଜି ପା ଆମର ବନ୍ଧାକୋବି କରିଥିଲି ଏଇରା ସିଝିଲାନି ହେଲେ ଟାଣ ଟାଣ ହେଇକି ରହିଲା।
ଗ୍ୟାସ୍ ହବ। ମୋର୍ ତ ଗ୍ୟାସ୍ ହୁଏ ବୋଲି ମୁଁ ଏଗୁରା ଖାଇନି।
ଅହ ନା ଯୋଉ ସିଜନରେ ଯୋଉ ପରିବାଟା ଖାଇବା କଥା ଖାଇ ଦେ ଖାଇବ ସେଇଟା ଟେଷ୍ଟ୍ ଲାଗିବ ତମେ
ଗୁଟେ ଆଇଟମ୍ କରିଆ ପାଇଁ ଦରକାର୍ ଆଣିବା ପାଇଁ ନଏଲେ ଏଇ ଯୋଉଁ ଏଲାଣି।
ହୁଁ ଏଟା ଟେ ପଇସା ଅଧିକ ନେବ ଟେଥ୍ ନଥିବ।
କରିଥିଲେ ଆମ ଘରେ। ଏହି କୁବି ପନିନ୍ ଅଦେ ଦିନଟା କରିଥିବେ ଆଉ।
ଉଁ ହୁଁ।
ଅଁ ତମ କଥାରା ଟିକେ ଧୀରେ ଧୀରେ ଶୁଭୁଚି।
ଏବେ ଶୁବିଲା?
ହଁ ହଁ।
ଏବେ କଣ ଯୋଉ ବୋଧେ ନେଟୱାର୍କ ଟିକେ ଯାଉଚି ଆଉଚି ବୋଧେ।
ହଁ ଏବେ ପୁରା ଠିକ୍ ସୁବିଲା ୟା ପୂର୍ବରୁ ଟିକେ ସ୍ଲୋ ସୁବୁଥିଲା ମାନେ ଧୀରେ।
ଓହୋ।
ହଁ ମୁଁ ଟିକେ ସେ ଯୋଉ ସାଣ୍ଡୱିଚଟା ଦିନେ କରିବି ଆଉ। ନା ନା ସିଏ ବା ଏଇ ଶୋଇଥିଲା। ସାଡ଼ ଦିଟା ରୁ ତିନ ସାଡ଼େ ତିଟା ଘଣ୍ଟେ ଶୋଇଲା। ତା ମ୍ୟାମ୍ ଆସିଲେଣି ମୁଁ ଉଠେଇ ନଥିଲି ମୁଁ ଟିକେ ଶୋଇପଡ଼ୁ। ଆ ସେ ଆସିକି ଛୁଆ ବସ୍ତିଲେ ନା ମୁଁ ତାଙ୍କୁ ଉଠେଇକି ଆସିକି ଏଟି ବ ଟ୍ୟୁସନ୍ ରେ ବସେଇକି ଆସିକି ତମକୁ କଲ୍ କଲି ଆଉ। ଟ୍ୟୁସନ୍ ସରି ସାଇଲାଣି ଗୋଟେ ଘଣ୍ଟା ପାଞ୍ଚାଟା ଛୁଆ ଯାହା ପାଠ ପଢ଼ୁଥିବେ ଆଉ।
ଇ ଛୁଆ ମାନଙ୍କର କଣ ଗୋଟେ କରିବା କଥା କି ଛୁଆଗୁରା ଦି ଘଣ୍ଟା ନା।
ନା ସିଏବା ଘଣ୍ଟେ କରୁଚନ୍ତି ଆଗରୁ ଦେଢ଼ ଘଣ୍ଟା କରୁଥିଲେ। ସେ ସାଢ଼େ ଦିଟରେ ଟାଇମ୍ କଉଚନ୍ତି ସାଡ଼େ ଦିଟାରେ ଆମ୍ ଛୁଆ ଆସୁଛି ସାଢ଼େ ଗୋଟେରେ ପରେ ହେଇଯାଉଛି। ସେ ଆସିକି ଖାଇକି ଟିକେ ରେଷ୍ଟ୍ ନେଇନଥିବ ମ୍ୟାମ୍ ଆସିକି ପହଞ୍ଚିବେ। ଆମେ ତିନଟାରେ କଇଲୁ ବୋଲି ସେ ଆଉଚନ୍ତି ହଲି ହଲି ତିନିଟା ଦଶ୍ ପନ୍ଦର ହଉଚି। ଯାଉଚନ୍ତି ଚାର୍ଟା ଦସ୍ ପନ୍ଦରରେ ପଳଉଚି ବା ଘଣ୍ଟେ। ଆଗରୁ ହେଲେ ଟିକେ ଘଣ୍ଟେ ପନ୍ଦର କୋଡି଼ଏ ମିନିଟ୍ ପଢ଼ନ୍ତି ସାଡ଼େ ଚାର୍
ଚୋଟ ଛୁଆଉରା ଆଉ ଅଧ ଅଧଘଣ୍ଟେ ପଢ଼ିବା ।
ଟୋ ଛୁଆ ବୋଲି ଛୁଆ ତିନିଟା ଆଉ ଆମ୍ ପୁଆଟା ଏଇଟି ଅଚି। ପଳଉଚନ୍ତି କଣ କରିବୁ ମୁଁ ବି ତାଙ୍କୁ କହିବି ମୁଁ ବର୍ଷାଟା ଏଇ ପକେଇଲାଣି ସିଏ ସ୍କୁଟି ରେ ଯିବେ ନା ତାଙ୍କ ଗାଁକୁ। ଦାରଡ଼ିପାଳ ଜାଣି ଚ ନା ତମ ଗାଁ ପାଖରେ।
ଏଇ ଯୋଉ ରୀତା ମାଉସିକି ଚିନିଛ ନା। ସିଏ ବାହାହିଛନ୍ତି ଯୋଉ ଗାଁ ଟା ସେ ସେଇ ଗାଁ ର ସେଇ ଝିଅଟା ଆସୁଛି ପାଠ ପଢ଼େଇ ଚାରିଟା ବ୍ୟା
ମାନେ ସିଏ ବୋଧେ କୋଡିଏ ହଜାର୍ ଖଣ୍ଡେ ଖାଲି ଟ୍ୟୁସନ୍ ରେ ଇନ୍କମ କରୁଛି।
ହାଲୋ
ଆଜ କାଲି ଟିଉସନ୍ ବି ବହୁତ୍
ହଁ ଇ ଏଠୁ ଗଲା ଏଇନା ସାତଟାରୁ ସାଢ଼େ ପାଞ୍ଚଟା ଗୋଟେ ବ୍ୟାଚ କରିବ ପୁଣି ହାଇସ୍କୁଲ୍ ଛୁଆଙ୍କ ପାଖକୁ ଯାଇକି ସେଠି ଗୋଟେ କଲ୍ ସେଠି ଘଣ୍ଟେ ଟୁଉସନ ଗୋଟ ବ୍ୟାଚ୍ କରିବ ତାଙ୍କ ଘରେ ଯାଇକି। ପୁଣି ସକାଳେ କୋଚିଂ କ୍ଲାସ୍ ତାପରେ ଫୁଣି କଣ କହିଲ? ହଁ ଦିଟାରେ ବି ଗୋଟେ ଛୁଆ ଆସଛିି ତାଙ୍କ ଘରକୁ ଆସୁଛନ୍ତି କେତେଟା ଛୁଆ ମାନେ ଭାବୁଥା ସିଏ କେତେଟା ଟିଉସନ୍ କରୁଛନ୍ତି।
ହୁଁ
ଶୁଭୁନି ତମ କଥାର ମ ଟାୱାର ପାଉନି ନା କଣ?
ତୋର ଟାୱାର ନାହିଁ କି ଆଉ ମୋର ତ ଟାୱାର ଅଛି।
ଏଇ ଏବେ ତ ଶୁଭିଲା ତମ କଥାଟା। ୟା ପୂର୍ବରୁ ଠିକରେ ସୁଭୁନଥିଲା।
ଓହୋ। ମୁଁ କାନ ପାଖରେ ଦେଇକି କଥା ହେଲା ବେଳକୁ ସୁଭୁନି ପାଟି ପାଖରେ ଦେଇକି କଲାବଳକୁ ଶୁଭୁଛି।
ଓହୋ। ଏଇ ଯୋଉ କଣ କହୁଥିଲି ତମର ଟୁଉସନ ପଇସା ଏଇନା କେତେ କଣ ଦଉଛ
ନା ନା ଏ ଯୋଉ ସିଧିର ଆଉ ଯୋଉ ସ୍ଲୋକର କେତେ ଟଙ୍କା ଦଉଛ ଟିଉସନ ପଇସା। ହାଲୋ
ତମର ଟାୱାର ନାହିଁ ନା କଣ ନା ମୋର ନାହିଁ ମୁଁ ଜାଣିପାରୁିନି।
ମୋର ହଉଛି କେତେ କହିଲୁ ଚୋଉଦସ
ପୁଅର ଚଉଦଶହ ଝିଅର? ହ୍ୟାଲୋ ଟାୱାର ପାଉନି। ମୁଁ ରଖୁଛି ତାହେଲେ
ହଉ ହଉ ହଉ ଠିକ୍ ଅଛି।